ହ ହାଲୋ। ହାଲୋ?
କଲ
ହାଲୋ
ହାଲୋ।
ହଁ କଣ କରୁଛୁ?
ହଁ, ଏଇ ବସିଛି ଆଉ। ଲାଇନ ନାହିଁ ତ ଆମର କଟି ଯାଇଛି, ତୋଫାନ ଝଡ ତୋଫାନ ମତେ ଥଣ୍ଡା ଜ୍ୱର ହେଇକି ବିଜୁଳି ମାରିକି ତାକୁ ସବୁ ଲାଇନ ଫାଇନ୍ କଟିଗଲାଣି ସାଢେ ତିନିଟା ବେଳୁ।
ଏ ତମର ତମ ଆଡେ ବି ହେଇଛି, ଆମ ଆଡେ ବି ହେଇଛି, ଭାବିଲି ଲାଇନି ଆସିଛି ଭାରି ଆଉ।
ଲାଇନି ଆସିନି।
ପରେ ପରେ ହେଇଛି, ବାକି ଯୋରେ ବ ମାନେ ଘଡ ଘଡି ବିଜୁଳି ମାରିକି ବହୁତ ଜୋରେ ହେଇଛି।
ଆମର ଏଠି ଜୋରରେ ହେଇଚି, ହେଲେ ଲାଇନ ଆସିନି, ଆମ ଇନଭଟର ବି ଉଁ ଆଉ ଲାଷ୍ଟିଂ କରିବନି ବେଶୀ, ଜମ ଫ ବୁଲେଇଦେଲୁ ନା। ତେଣୁ ଅନ୍ଧାରରେ ମୁଁ କାମ କିଛି କରିପାରିଲିନି, ଆ ଥିବ ନା ନାହିଁ, ଥିଲେ ମାନେ ଫ୍ୟାନ୍ ଚଲେଇବାକୁ ଇଚ୍ଛା ହବ।
ହଁ, ନା ହିଟର ଚେକ୍ କରିନାହାନ୍ତି।
ହଁ, ମୁଁ ଆଉ ଏ ଅନ୍ଧାରରେ ଲେଖା ଲେଖି କିଛି କରିପାରିଲିନି।
ଆମର ଲାଇନ ନଥିଲେ ବା, ଆମର ଟିଭି ଟାବି ବନ୍ଦ କରୁନାହାନ୍ତି। ଟିଭି ଟା ଆମର ଲାଗିଥିବ, ଲାଇଟ ଥାଉ ନଥାଉ।
ଆଉ ଏବ ବର୍ଷ ରଜ କେମିତି କଣ କଲ?
ଏଇ ବର୍ଷ ରଜ ରଜ ଏମିତି ଠିକ୍ ଠାକ୍ ପିଠା। ଆମର କଣ ରଜ। ପିଠା ପଣା କରୁଛୁ ଖାଲି। ରୋଷେଇ ମଝି ର ଯଦିନ ଯାଇଥିଲୁ ଫିଲ୍ମ ଦେଖି କାଲି। କ ଯାଇଛ ହଁ ଛକି ଶୂନ, ଛକି ଶୂନ। ହଁ, ହଁ, ହଁ, କି ହିନ୍ଦୀ ପଡେନି ଏଠି। ଏରେ ଏଇ ଯୋଉ ଅନୁଭବ ଆଉ ସ୍ନିଗ୍ଧା ମହାନ୍ତି ତା ଝିଅ। ସିଏ ଅଛି, ନଁ ବାକି ମୁଁ
ତା ନା ଅନୁଭାତା ନା ମତେ ଭଲ ଲାଗେ ଓଡିଆ ଫିଲ୍ମ ଯା ଆଉ ବୋହୁତୁ ବର୍ଷ ହେଲା ଦେଖାଏନି। ଆମର ଏଠି ହଲ ରେ ଆଉ ପ ହଲ ବନ୍ଦ ହେଇଯାଇଚି। ଆଉ ମୋବାଇଲି ରେ ବି ମତେ ଏରା ଭଲ ଲାଗୁନି କିଏ ମୋବାଇଲ ଟା ଆଉ ଡୁଙ୍ଗିକି ବସିକି ଫିଲ ମ୍ ଦେଖ୍ ଥିବ।
ମୁଁ ଏଇ ମୁଁ ତ ଘରେ ବି ଦେଖୁନି ଓଡିଆ ମୁ ମୁଁ। ଏ ଯୋଉ ଫିମ ଖାଲି ଦେଖିବା କଥା ଗୋଟେ ଏନ୍ଜୟେ କରିବା କଥା ଆଉ।
ଯା ହା ହବ ବ।
ଆଖି। ଆମେ ଆମ ଖୁଡି ଘରିକା ସବୁ ତିନି ଦି ଖୁଡ଼ି ତିନି ଖୁଡି ତ ନୁହେଁ ଦି ଖୁଡି ଯାଇଥିଲୁ।
ମୁଁଥିଲି ମୁଁ ମୁଁ ମନ୍ ଦୁଖ କରୁଥିଲି ଆମ ଦେଖିଲା ବଳକୁ ତ ମେ ମା ମୁଁ ଶୁଣୁଚି ତିନି ଯା ଯାକ ଅ ଶାଶୁ ଘରେ ସେବା କରୁଚ ଆଉ ସମାନେ ନା କିଛି ଅସୁଦା ମିସୁ ମୋର ଦେହ ଏ ଦେଶ ର ଚଢ଼ି ଯାଉ
ହ ହେ ହେ। କିଛି ନାହିଁ ହେମିତି କିଛି ନାହିଁ ମଝିରେ ଏମିତି ଟିକେ ଏପଟ ହେପଟଚି। ଆଉ ଯଦି ହେମିତି ଭିତରେ ତିନି ଚାରି ମାସେ କାଳ କୁଆଡେ ଯାଇ ହୋଉନି ଟିକେ ବିରକ୍ତିଆ ଲାଗୁଚି।
ପରିବାର ଭିତରେ ନିଜ ସ୍ଵାମୀ ସଂ ସନ୍ତାନ ଶାଶୁ ଶ୍ୱଶୁର ଆଙ୍କ ଖୁସି ରେ ଖୁସି ତୋ ଖୁସି ରେ ମୋ ଖୁସି ଏଇଟା ବି ସମସ୍ତେ ଜାଣିଚନ୍ତି।
ସେଇ ଆତ ଆଉ। ଦେଖେ ଆମର ପାଞ୍ଚ ଛଅ ଦିନ ହେଲେ ପୁରୀ ଯିବୁ ପୁରୀ ଯିବୁ ବୋଲି ଟ୍ରି ପ୍ ଟେ
ନାଇଁ ମୁଁ ଆମ ବୋଉ ମାନଙ୍କୁ ବୁଝେଇ ଦେଇେଚି ଏଇ ତ ଜୀବନ ବାଢାଅପନ୍ଦନ ସେ ଇଟାରେ ଖୁସି ହୁଅନ୍ତି।
ହେ ହେ ହେ। ହୁଁ ହୁଁ ଯଉ ଆଉ ନା ଶୁଣୁ ପୁ ଅଁ ମୁଁଆଙ୍କ ରାଗି ଯିବି। ପୁରୀ ଯିବା ବୋଲି ପାଞ୍ଚ ଛଅ ଦିନି ହେଲା ଆଜି ଯିବା କାଲି ଯିବା ଇଏ ସେ ସହି ଯିବା ତା ସହିତ ଯିବା ତୋ ଭାଇ ସହିତ ଯିବା ଏମିତି କରି କରି ଆଜି ଯାଏଁ ଗଲା ଆଜି କୋହୁଚନ୍ତି ଯିବୁ ନା ନାହିଁ ଆଲୋ ପହ ସେ ଦିନ ଛୁଆଙ୍କ ସ୍କୁଲୁ ମୁଁ ସ୍କୁଲ ଡ୍ରେସେ ଆଣିନି ନୂଆ ତାଙ୍କର ଚେଞ୍ଜ ହେଇଚି ସ୍କୁଲୁ ଡ୍ରେସ ରେ ସ୍କୁଲ ଡ୍ରେସ ଆଣିନି ଜୋତା ଆଣିନି ମୁଁ ଏଇନେ ପୁରୀ ଯିବି ଯଦି ମୁଁଁ ହଇରାଣ ହେବି ନା ସେ ମା ଆସିଲେ ସ୍କୁଲ୍ ସାଙ୍ଗେ ସାଙ୍ଗେ କେମିତି ଯିବେ।
ନ୍ତ ନାଇଁ ଗୋଟେ କଥା ହେଲା କି ଛୁଆଙ୍କ ପାଠ ପଢ଼ା ଆଗରେ ସବୁ ଜିନିଷଟାକୁ ଭୁଲିଅ।
ହଁ
ବୁଲାବୁଲି ରେ କଣ ଅଛି ସମୟ ଅଛି କିନ୍ତୁ ଛୁଆଙ୍କ ପାଇଁ ହଁ।
ଦେଖେ ଫାଷ୍ଟେ ଫାଷ୍ଟେ ଛୁଟି ଖୋଲିବ ଫାଷ୍ଟେ ମିସି କି କ ବେ ସମସ୍ତେ କହିବେ ନାଇ ହଁ ଆସିଲାନି କଁପାଇ ପୁଅ ସାଙ୍ଗ ମ୍ୟାାମ ବି କହିବେ ଏତେ ଦିନି ଛୁଟି ରହିଲା ତଳକୁ ପଳିବୁ।
ନାଇଁ ଓ ମାନେ ପ୍ରଥମ ଓପ୍ ନିଂ ଦିନ ଟା ଇମ୍ପ୍ରେସନ ଖରାପ ହେଇଯିବ ନା।
ନା ହଁ ହେଇଟା ହୋଉଚି କଥା ମୁଁ କହିଲି ନାହିଁ ଆଉ ଏମିତି ମୁଁ ତୁମେ ହେରି ଯିବେନି ଯଦି ଯିବି
ଝିଅ ହେଟି କଁ କରୁଚୁ।
ତୁ ଖୁସି ଛୁଆ ଯେହେତୁ ସ୍କୁଲ ଯିବେ। ମୁଁ ହେଇତି ପାଇଁ କହିଲି ମୁଁ ଯିବିନି ତମ ହେଇଥିପାଇଁ ସେ ନାହ ତୁ ନଜା। ଏମିତିରେ ଅଛୁ ଆମେ।
ମତେ ଭଲ ଅଛି।
କଁ କହିଲ।
ଶାଶୁ ଶ୍ୱାଶୁରଙ୍କ ଦେହ ଭଲ ଅଛି।
ହଁ ଶାଶୁଙ୍କ ଦେହ ଭଲ ଅଛି ଆଜି ଯାଇଥିଲୁ ଗୋଟେ ସଂଘ କରିଚନ୍ତି ଯେ ଯାଇଥିଲୁ ହେଇଟିକି ଆଜି କହନି ହେ ରହିଲା ବେଳକୁ ଠିକ ବର୍ଷା ପବନ ଘଡଘଡି
ଓହୋ ସେଠି କଣ କରୁଥିଲେ ଆଜି ଭୋଜି ଭୋଜି ଦୋଉଥିଲେ ନା କଣ?
ନାଇଁ ନାଇଁ ସଙ୍ଗ ତରଫରୁ ଗୋଟେ ଲୋନ ଆଗରୁ କରିଥିଲେ।
ଓହ ସେଇଥିପାଇଁ ହଁ ହଁ ପୁଣି ଆଉଥରେ କରିଥିବେ ଆଉ।
ହଁ ପୁଣି ଗୋଟେ ଆଉଥରେ କଲେ ହେଇଟାରେ ଆମ ଦିଘଣ୍ଟା ପଳେଇଲା ଆମେ ଗଲୁ ଦି ଟାରେ ଯେ ଆଇଲୁ ପାଞ୍ଚଟାରେ ତିନି ଘଣ୍ଟା ପଳେଇଲା।
ହଁ ସେଇଟା ସେଇଆ ହବ ଆଉ ସଙ୍ଗ ଫଙ୍ଗ କାମ ସେଇଆ ହବ।
ତାଙ୍କର ଆକ୍ଚୁଆଲି ଦି ଜଣଆଙ୍କ ବାହାରିଗଲେ ନା ବାଧ୍ୟ ହେଇକି ଆମକୁ ପସେଇଥିଲେ।
କିଛି ଅସୁବିଧା ନାହିଁ ସଂଘରେ ବି କିଛି ଖରାପ ନାହିଁ ସର କାର ଏବେ ବହୁତ ପ୍ରକାର ସଂଘ ମାନଙ୍କୁ ଫେସିଲିଟି। ହୁଁ
ସେ ଯୋଗୁଁ ଆମକୁ କିଛି କରିବାକୁ ପଡୁନି ଆମେ ଖାଲି ଦସକତ ମାରୁଚୁ ମଝିରେ ମଝିରେ ଆଉ ନହେଲେ ଆମର କିଛି
ଆମ ବୋହୁ ମାନେ ତ ସେମିତି ଖାଲି ଦଶକତ ମାରନ୍ତି ମୁଁ ସବୁ ବୁଝାବୁଝି କରେ। ଆଉ ସେମିତି ହୁଏ ଆଉ ସଂଘ ରେ ରହିଲା ଭଲ। ହଁ
ହଁ ତ ମିଳୁଛି ହଁ ଅଛୁ ତ ଅ ଛୁଆ ଗୋଟେ ଚାଲି ସେ ଆଉ ତାଙ୍କର ଯେହେତୁ ଦି ଜଣ ବାହାରି ପଇଲେଜା। ତାଙ୍କ ଦରକାର ହେଲେ ପଶିଗଲୁ ଆଉ।
ଆଜି ରାତି ପାଇଁ କଣ ପ୍ଲାନି ଅଛି ଆଜି ରାତି କରୁଚ।
ହ। ରାତିରେ ଯୋଉ କାଲିଠୁ ପିଠାପଣା ଖାଇକି ସମସ୍ତଙ୍କ ଦେହ ଖରାପ। କିଏ ଝାଡା ହଉଛି କା ମୁଣ୍ଡ ବିନ୍ଧୁଚି ଗ୍ୟାସ ରୁ ତ ଆଜି ସନ୍ତୁଳା କରିଦେଇଛୁ। ସନ୍ତୁଳା କରିକି ମ ମଟର ତରକାରି ଏଇଠି ଅଳ୍ପ କରିଚୁ। ଛୁଆଙ୍କ ପାଇଁ ବଡ ମାନଙ୍କ ପାଇଁ ସମସ୍ତଙ୍କ ସନ୍ତୁଳା ସେ ଆଜିକାଲି କଣ କହିଲୁ ହୋଉଚି। କଁ କହିଲ।
ଖରା ଆମର ହେଇଛି ମାନେ ଆମର ରଜରେ କିଛି ହେଇପାରିନଥିଲା। ଲାଇନ କିଛି ନାହିଁ ଖାଲି ଚକୁଳି ପିଠା ହେଇଥିଲା ଆଉ ଆଜି ଲାଇନ ପୁଣି ପଳେଇଲା ଶିଳରେ ବଟା ହେଲା। ଆଉ କଣ କରାଯିବ ତିନିଟା ରୁ ଲାଇନ ପଳେଇଲାପା।
ଫାଷ୍ଟ ଦିନ ମୁଆଁ ପିଠା କଲୁ ସେକେଣ୍ଡ ଦିନ କିଛି କରିବାର ଥିଲା ଯୋଉ ଆମ ଯୋଉ ଆସୁ ମାନେ ଅ ଭାଇଙ୍କ ପୁଅ ଯୋଉ ଲଉଛନ୍ତି ଆସିଥିଲେ ଆସିଛନ୍ତି ଯେ କହିଲେ ନଡିଆ ପିଠା ଖାଇବି ସୁଜି ପୁର ବାଲା।
ଓ ହୋ।
ଖାଇବେ ବୋଲି ନଡିଆ ପିଠା କାଲି କଲୁ ତ ନଡିଆ ପିଠା ଯେହେତୁ କଲୁ ଗୁରେ ଏମାନେ ବଡ ମାନେ କେହି ନଡିଆ ଖାଇବେନି ମିଠା ବାଲା ସେମାନେ ଖାଇବେ ଆଳୁ ପୁର ବାଲା।
ଓ ହୋ।
ପୁର ଦେଇକି କଲୁ ଦେଢ ମାଣେ ସେ ନଡିଆ ପୁର ଦେଇକି କଲୁ ଦେଢ ମାଣେ ଏମିତି କରିକି ମୋ ମୁଣ୍ଡ କାଲି ପିନ୍ଧିଲା ହେଇ ତେଲ ଗନ୍ଧରେ।
ଓ ହଁ ତେଲ ଅଧିକ ସମୟ ନାଇଁ ଯଦି ଶୀତ ଦିନେ କରିବ ହେତେ କିଛି ଲ କଷ୍ଟ ଲାଗିବନି ଗରମ ଦିନେ ଟିକେ ଉଁ ଗରମ ଦିନେ ସେଇ ଗ୍ୟାସକୁ
ହଁ ସେଇଥିପାଇଁ ମୁଣ୍ଡ କଣ ହେଲା ସିଏ ଝାଡା ହେଲେ ବି ଭାଇ ମୋ ଦେଡସୁର ସିଏ ବି ଝାଡା ହେଲେ ବରାକୁ ପିଠା ପିଠା ଖାଇକି ତ ହେଇଥିପାଇଁ ଆଜି ଆଉ କିଛି କଲୁନି ସାଧା ସିଧା ଏମିତି। ନର୍ମାଲ ଖାଇଚୁ।
ଭଲ କରିଚ। ଆ ତମର ତ ଏ ବର୍ଷ ତମ ହୋଲସେଲ ରୁ ବହୁତ ବେଶୀ ବିକ୍ରି ହେଇଥିବ ଗରମ ପ୍ରବଳ ଆଉ ମାଲା ମାଲ ପୁରା ବର୍ଷ ତମର ଆଉ।
ହୁଁ। ନାଇଁ ମାଲା ମାଲ୍ ମୁଁ କହିପାରିବେ କହିବେନି କିନ୍ତୁ ଭଲ ବେପାର ହେଇଚି କହୁଥିଲେ।
ହୁଁ ହୁଁ ହୁଁ ହୁଁ କାହିଁକି ନା ଗରମ ଯୋଉ ହାରରେ ହଉଚି ସେଇ ହାରରେ ତମର ଏବେ ପାର ଚାଲିଥିବ।
କିନ୍ତୁ ବର୍ଷା ହେଇଗଲା ମାନ୍ଦା ନା। ଗରମ ଯେତେବେଳେ ହଉଥିଲା ଭଲ ବେପାର ହଉଥିଲା ଆଉ ବାହାଘର ସିଜିନିଟା ଯୋଉ ଅଫର ଦେଇ ଦେଇଥିଲେ। ହେଟା ବି ଭଲ ବେପାର ହେଇଚି।
ଟାରେ ତମ ଦେଢଶୁର ଛାଡିଥିଲେ ଯୋଉ। ହ ସବୁ ଅଫର ଜିନିଷରେ ଛାଡିଥିଲେ ମୋ ସାନ ଭାଇ ପଠେଇଥିଲା ଦେଖୁଥିଲି ତ
ହ।
ଆମ ବଡ ଭାଇ ତମର କହୁଥିଲେ ସବୁ ଭଲ ଲାଗୁଥିଲା ଦେଖିଆ ପାଇଁ।
ନେଇଥିଲେ ସେ ବଅଁସଟା ସାର ସମସ୍ତି ଙ୍କି ଏଇ ବାହାରକୁ ଭାଇଜାକ ଯୋଉ ଯାଇଥିଲୁ। ଇଏ ନିଜେ ତାଙ୍କ ଆଡୁ ଡାକିକି
ତମ ସାଙ୍ଗରେ ମିଶି ଯାଇଥିଲେ ଭଲ ହେଇଥାନ୍ତା ଆଉ ହଉ। କେତଳେ ସମୟ ହଉ ଆଉ ଅଫରଟେ ନବା ଆଉ।
ହଁ ନାଇଁ ବାହାଘର ର ଏମିତି। ଯୋଉ ଏଇ ସିଜିନ୍ ଆଉ ଦୀପାବଳି ବେଳକୁ। ଭଲ ଅଫର ରହୁଚି, ବା ବାହାଘର ସିଜିନ ବେଳକୁ ଯୋଉ ଦେଖେ, ଯୋଉ କ
ଦେଲେ, ନାଇଁ ଅଫର ନଦେଲେ ବି ଲୋକ ସମ୍ପର୍କ ଆଗ୍ରହ, ଏଇଟା ବଢିବନି। ସମସ୍ତେ ତ ଅଫର ଟା ଚାହାନ୍ତି ନା, ତେଣୁ
ତୁ ଟିକେ ସମସ୍ତେ ଜାଣିଗଲେଣି, ଆ ଦୁଇରେ ଯୋଉମାନେ କିଣି ପାରୁନାହାନ୍ତି, ବା ସେ ଟଙ୍କା ଦେଇକି ଟିକେ, ମଧ୍ୟମ ସ୍ରଣ ର ଲୋକ।
ରେ ସୁବିଧା ଏଣ୍ଟରପ୍ରାଇଜ, ସେଇଟା ତମର ଦୋକାନ ନା।
ହଁ ହଁ ହଁ।
ହଁ, ମୁଁ ଦେଖିଚି ବାହାରୁ ଦେଖିଚି ଭିତର ଟା କେବେ ଦେଖିନି, ବାହାରୁ ପାସ୍ କରି ଯାଏ ଦେଖିଚି।
ନା ହେଇପଟେରେ ଗଲା ବେଳେ ତ, ଯିବୁ ଭାରି ବୁଲି ଦେଇକି ଟିକେ ଆସିବୁ ଆଉ କେତେବେଳେ ଗଲେ ହେଇପଟେ ତମେ। ବୁଲି ଦେଇକି
ଦେଖିବା ଆଉ, କେତେବେଳେ ସୁବିଧା ହେଲେ ଯିବା ଆଉ।
ହଁ ହଁ ହଁ, ହେଇଥିପାଇଁ ଯୋଉ ପାଳି ହେଇଥିଇଁ କହୁଥିଲେ ଯେ, କହିଲେ ମାନେ ବହୁତ ଲୋକ କଳାହାଣ୍ଡି ପୁରୀ ଏଇରାକରୁ ବି କଲ୍ କରୁଚନ୍ତି ନାଇଁ ହଁ ଆଜ୍ଞା ଆମେ ଏଇଠୁ
ଟାକ୍ଟ୍ ରେ ବହୁତ୍ ଆସି ଯାଇଥିବେ ଦେଖୁଥିବେ ତେଣୁ ଭଲ ହେଲା।
ବାଟ୍- ରାତି ବାର୍ ଟା ପର୍ଯ୍ୟନ୍ତ ଶୋଇପାଇଲେନି ଏତେ
ଲୋକ ବି ହେବେ ଭଲ ବ୍ୟବହାର ପାଇବେ ଭଲ। ତାଙ୍କୁ ସୁହାଇବ ଜିନିଷ ଗୁଡାକ ଭଲ ଲୋକ ନିଶ୍ଚିନ୍ତ ହେବେ। ଦୂର ଦୂର
ହଁ। ଇଏ ନଥିଲେ ବି ଲୋକ ଅଧିକାଂଶ ଫେରି ଯାଉଚନ୍ତି। ହେଇଥିପାଇଁ ଇଏ କୁଆଡେ ମଙ୍ଗୁ ନାହାନ୍ତି ଟିକେ। ଏଇ ବେପାର ସମୟରେ ଲୋକ ଫେରି ଯାଉଚନ୍ତି ନାଇଁ ଆସନ୍ତୁ ବାବୁ ମୁଁ କିଣିବି କି କଣ ହେଇଥି ଯୋଗୁ ସେ ଟିକେ ମଙ୍ଗୁନାହାନ୍ତି ଏଇ ସମୟରେ ଯିବା ପାଇଁ ବୁଲା ବୁଲି ଆଉ ତାଙ୍କ ସମୟ ବେଳକୁ ଛୁଆ ସ୍କୁଲ୍ ବାହାରୁଚନ୍ତି ଆଉ ତ ଯାଇ ହଉଚି କି।
ହଉ ଆଉ କଣ ଅଁ- ଛୁଆଙ୍କୁ ପଢାପଢି ନା
ହଁ ଯାଉଚି ପୁଅ ନାଇଁ ପୁଅ ଟା ପାଠ ପଢୁଚି। ଯାଉଚି ଆଉ ଟିକେ ଦେଖିଦେବି ଆଉ ସେ ହାଣ୍ଡରାଇଟିଙ୍ଗ୍ ଲେଖୁଚି ଯେ ତାକୁ ଟିକେ ଦେଖିଦେବି ଆଉ।
ସବୁ ଅଛି ଇଆଡେ ଗୋଟେ କାମଟେ ଅଛି ଆଉ କାଲି କଥା ହେବା ପୁଣି ହଉ ବାଏ।
ବାଏ।